ହେଲୋ। ହେଲୋ, ହେଲୋ।
କଣ କରୁଚନ୍ତି?
ବସିଛୁ ଆଉ କଣ କରିବୁ।
କଣ କରୁଚନ୍ତି?
ବସିଚି ଆଉ କଣ କରିିବି।
ଆଉ ଆଜି ଆମେ ଗୋଟେ ଜଙ୍ଗଲେ ତା ରକ୍ଷଣ ଉପରେ କଥା ହେବା।
ହଁ କୁହନ୍ତୁ।
ମାନେ ଜଙ୍ଗଲ ର ତ ଏବେ ସମସ୍ତେ କାଟି ଦଉଚନ୍ତି ଗଛ। ଆପଣଙ୍କୁ ଗଛ ଲଗେଇବାକୁ ଭଲ ଲାଗେ, ଗଛ ଲଗାନ୍ତି?
ହଁ ଗଛ ଲଗେଇବା ଭଲ ଲାଗେେ। ଆମେ ଗଛ ଲଗାଉ।
କୋଉ ଗଛ ସବୁ ଲଗାନ୍ତି ଆପଣ?
ହଁ ଏଇ ଉଁ, ଏ ଜାମକୋଳି ଗଛ। ଏଇ ସୋ ଗଛ ସବୁ।
ସୋ ଗଛ ଲଗାନ୍ତି। ଆଚ୍ଛା, କେବେ ବର ଗ ଛ ଆଉ ଏସବୁ ଗଛ ଲଗାନ୍ତିନି ଆପ ପଣ, ମୁଁ ତ ମଲ୍ଲୀ ଗଛ ଲଗେଇଛି।
ଆମେ ଟେକି ପାରୁନା କେମିତି ଲଗେଇବୁ।
ଆ, ଛୋଟବେଳୁ ତ ଲଗେଇବା ଦରକାର ନା।
ଆଉ ଛୋଟବେଳୁ ଆମେ ଲଗେଇଲେ ସେ କୋଉ ଦିନ ବଡ ହବ। କୋଉ ଦିନ ଆମେ ତା ତଳେ ବସିବୁ। ସେଇଥିପାଇଁ ଆମେ ଲ
ଆପଣ ନିଶ୍ଵାସ ପ୍ରଶ୍ୱାସରେ ନବାକୁ ସହଜ ହ ବ, ଆ ଆପଣ ଏବେ ଯୋଉ ବନ୍ୟଜନ୍ତୁ ସବୁ ମରିଯାଉଚନ୍ତି। ଜାଣିଥିବେ ଶିମିଳି
ଖାଇଆ କଣ ତୁ ମୋତେ ଗୋଟେ କଥା କ? ହଁ। ହଁ ଆମେ ଲଗାଉ ସେ ଗଛ ସବୁ।
ଆ କଣ ଖାଇଲେ?
ଖାଇଥିଲୁ ଆଉ ମାଛ ତରକାରୀ ରୋଷେଇ କରିୁଥିଲୁ। ମାଛ ତରକାରୀ ଥିଲା। ମାଛ ଭାତ ଖାଇଥିଲୁ ଆଉ।
ଆଛ
ନା ବଷ ତା ପାଇଁ ଏ ପାଣିର ସମସ୍ୟା ବହୁତ ସେଇଥିାଇ ଆମେ ସବୁ ଗଛ ଲଗଉଛୁ ଏବେ ଦି ଦିନ ହେଲାଣି। ବର୍ଷା ହଉନି ବୋଲି! କଣ କଣ ହେଲା?
ହଁ ଏବେ ଯୋଉ ଏବେ ତ ଲଗାତାର ବର୍ଷା ହଉଚି। ଦୁଇତିିନ ଦିନି ହେଲାଣି ଯୋଗୁ ତ ଏତେ ବର୍ଷା ହେଇନଥିଲା ଏବେ ତ ବର୍ଷା ଦୁଇ ତିନି ଦିନ ହେଲା ହଉଛି, ଆଉ ଆପଣଙ୍କ ସିଆଡେ କଣ କହୁଛନ୍ତି ବର୍ଷା।
ହଉନି, ହଉଥିଲେ ମୁଁ ମିଛ କଥା କହିଥାନ୍ତି ତମକୁ? ଆଡେ ହଉନି ବର୍ଷା ହଉନି ଆଡେ। ଆଉ ତମେ କଣ ଖାଲି ମଲ୍ଲି ଗଛ ଲଗେଇଛ ଆଉ କିଛି ଗଛ ଲଗାଅନି? ଆ ତମେ ଖାଲି ମଲ୍ଲି ଗଛ ଲଗେଇଛ, ଆଉ କିଛି ଗଛ ଲଗାଅନା?
ପରିବା ଗଛ ଲଗାଏ। ଯେ ହଳ କରେ ହଳ କରିକିନା ହଳ ବୁଝୁଛନ୍ତି।
ହଁ ହଁ ସେ ଯୋଉ ଗାଡିରେ ଟ୍ରାକ୍ଟର ହୁଏ।
ନ ଆମ ଇଆଡେ ଯଉ ମା ମାଟି ହାଣିକି ଯୋଉ ହାଣିକି ଯୋଉ ଚାଷ କରିବାକୁ ସେକୁ କୁହନ୍ତି ମାନେ ଖଡ଼ା ଫଡ଼ା ଗଛ ଲଗେଇବାକୁ ସେକୁ କୁହନ୍ତି ମାନେ ହଳ କରିବା ବୁଝିଲେ। ହଳକରିକି ଲଗେଇକି ତାପରେ ଆଉ ଆସିଲୁ ଆଉ ହଳ କରିକି ଲଗେଇକି ଆଉ ଲାଲି ଲାଲ ଖଡ଼ା ଲଗେଇଛି ବାଇଗଣ ଗ
ପରିବା ପତ୍ର ଟିକେ ହେଲେ ଭଲ ଲାଗିବ, ଖାଇବେ ଆଉ ପରିବା। ଦରଦାମ ଯେତିକି ହେଲାଣି ଖାଇହଉନି। ଆପଣ ପୋଇ ଗଛା ଲଗାନ୍ତି ପୋଇ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ହଁ ହଁ ସେଇଭଳିଆ ଟିକେ ଟିକେ ଆଉ ଲଗେଇନି ତା କରିବା କିନ୍ତୁ ଖାଇବାକୁ ଟିକେ ଭଲ ଲାଗେ।
ଆ ପରିବା ଗଛ
ନା ମୁ ତାକୁ ସବୁ ଲଗାଇି ଏାଇ ସୋ କରୁଛ। କେତେବେଳେ କେମିତି ଗୋଟା ଦେଖିଦେଲୁ କୋଉଠି ଲଗେଇଦେଲୁ ନହେଲେ ନହିଁ।
ଆଉ ଘରେ
ଘରେ ଆମର ସମସ୍ତେ ଅଛନ୍ତି ଆଉ କିଏ ରହିବ। ଆଉ ତମେ ସବୁ ପାଇାଇଲ କଣ?
ମୁଁ ଖାଇଲି ଟିକେ କରିଥିଲୁ ଭାକୁର ମାଛର ଝୋଳ
ହଁ
ଖାଇଚୁ ତାକୁ ଆଉ ଭାକୁର ମାଂସ ଝୋଳ ଟିକେ ଆମ୍ବୁଲ ଦେଇକି ହେଇଥିଲା ଆଉ ଟିକେ ମଲେଇ ପକେଇକି ଏ ଯେଉ ମଲେଇ
ହଁ ହଁ ଜାଣିଚି। ନା କେମିତି ହୁଏ ଜାଣିନି ମୋ ହୋଟେଲରେ କିଣିଥାାଇି କାଇହିଁ ମା କୋଉଠି ବନେଇବାକୁ ଯିବା କେମିତି ହୁଏ କେହୁ ନାହାନ୍ତି ଆମେ ଟିକେ ଆମ ଶିଖୁ। ବ
ହଁ ଚିଙ୍ଗୁଡ଼ିିକି ଗୋଟେ ଅଛି ଡାାବ୍ ଚିଙ୍ଗୁଡ଼ି ଆଉ ଗୋଟେ ହେଉଛି ମଲେଇ ଚିଙ୍ଗୁଡ଼ି ଆପଣ ମଲାଇ ଚିଙ୍ଗୁଡ଼ିିକି କଣ କରିବେ ନା ଆପଣ ଯେଉଁ ନଡ଼ିଆ ରସ ନଡ଼ିଆ ର ଆପଣ ତା ବା ତେରସ
ଚିଙ୍ଗୁଡ଼ିକି ଯେମିତି ଭାଜିବା କଥା ଭାଜିବେ ଆଉ ଭାଜିକି ଆଳୁ ଯଦି ପକାଇବେ ପକେଇବା ନ ପକାଇବେ ନ ହେଲେ ତ ଉଁ ଖାଲି ଭା ଚିଙ୍ଗୁଡ଼ି ରୋହୁଚି ଆଜିକା ମ ଖାଇଲା ପାଇଁ ଅଦା ରସୁଣ ଆପଣ ସୋରିଷେ ବି ଟିକେ କି ଅଳ୍ପ କିଛି ଆଡ଼୍ କରିପାରିବେ ଆ ଆ ତାପରେ ତେଜପତ୍ର ପକେଇକି ହଁ ସବୁ ମସଲା ପକେଇକି ଟମାଟୋ ପକେଇ ପକାଇକି ତାକୁ କଷିବେ କଷି ସାରିଲା ପରେ ଆଗେଇ ଚିଙ୍ଗୁଡ଼ିଟାକୁ ଭାଜିଥିବେ, ତାପରେ ତାକୁ ପକାଇବେ ଚିଙ୍ଗୁଡ଼ିକି। ପକେଇ ସାରିଲା ପରେ ଯେତେବେଳେ ଫୁଟିବ ଆଳୁ ଯଦି ପକାଇବେ ଆପଣଙ୍କ ଇଚ୍ଛା ପକାଇବେ ଯଦି ପକାଇବେ ନଲେ ନାହିଁ ତ ତାପରେ ପାଣି ଦେଇଦେବେ ପାଣି ଦେଇକି ଫୁଟିଲା ପରେ ପାଣି ଦେ ବେ ନହେଲେ ଆପଣ ଯ ଯୋଉ ନଡିଆ ରସ ରଖିଛନ୍ତି, ସେ ନଡିଆ ରସକୁ ଦେଇଦେବେ। ସେ ଦେଇ ସାରିଲା ପରେ ଫୁଟି ସାରିଲା ପରେ ଟିକେ ଧଣିଆ ପତ୍ର ପକେଇକି ତାକୁ ବାହାର କରିଦେବା ନା ବାହାର କରିଦେଇ ସାରିଲା ପ ତାପରେ ଖାଇବେ ଆପଣଙ୍କର ମଲାଇ ସେମିତି ଆପଣଙ୍କର ସୋରିଷ ବାଟଣ ଆଉ ଶୁଣିଚନ୍ତି ତ।
ହଁ ହଁ ଶୁଣୁଛି ଶୁଣୁଛି।
ତ ଆଜ୍ଞା ସେଇ ଚୁଙ୍ଗୁ ଟାକୁ ନଢଆ ତରେ ଯୋଉ ଚିଙ୍ଗୁଡି। ବସେଇକି ସବୁ ମସଲା ଗୋଳେଇକି ଯେଉଁଟା କରନ୍ତି, ଜାଣିନ୍ତି ତ? ସେଇଟା ତା ଯେଉ ନଡ଼ିଆ ଭିତରେ ପସେଇକି ନଡ଼ିଆର ଯେଉଁ ଆଉ ଯେତିକି ନାଳି ନଡ଼ିଆ ଥିବ ତାକୁ କୋରିକି ତା ଭିତରେ ଭଗିକି ଯେଉଟା କରନ୍ତି ସେଇଟା ହୋଉଚି। ଆମର ଡାବ୍ ଚିଙ୍ଗୁଡି କୁହନ୍ତି ଯୋଉଟା, ଖାଇଛନ୍ତି ନା ଖାଇନାହାନ୍ତି କେବେ?
ନାଇଁ ନାଇଁ ସେଭ ଭଳିଆ ଖାଇନି।
ପରମ୍ପରାରେ ଯେଉଁ ନଈ କଙ୍କଡ଼ା ମିଳେ।
ହଁ। ହଁ ହଁ ନଉ ବହୁ ଧର ଧରଣୀ ଗାଇକି ବହୁତ ଧରିକି ତାକୁ ବନେଇକି ଖାଇଚୁ ନା ଆଉ।
ଆଚ୍ଛା ଆପଣଙ୍କର ତାପରେ କଣ କେତେ ଦାମ୍
ନା ନଈ ଗୋଟେ ରେଟ୍ ପ୍ରବଳ, ଧରିକି ଖାଇ ପ ଖାଇ ନହେଲେ କିଣିକି ମଟନ ରେଟ ସାଙ୍ଗେ ସମାନ୍ ତ ହଁ କଣ ଗଧୁଆୁଆ ଦେଖା
ଆପଣ ଏବେ କଣ କରହୁଛନ୍ତି ସାଙ୍ଗମାନେ ଅଛନ୍ତି ବୋଧେ।
ହଁ ସାଙ୍ଗ ସାଥିମାନ ବସିଛନ୍ତି, ରୁମରେ ଆଜି ବସିକି କରୁଛୁ ଆଉ।
ଆପଣ ପୋଦିନା ଧଣିଆ ଚଟଣି ଖାଇଚ
ହଁ ହଁ ଭଲ ଲାଗେ ଆଉ। ଖାଇଛୁ ନାଇକି ହ
ତୁ ତାାର ଟିକେ ଲେମ୍ବୁ ଆଡ଼୍ କରିକି ଟିକେ ଖାଇଲେ ସେଇଟା ବହୁତ ଭଲ ବନିଥାଏ ଚିକେନ୍ ପକୋଡ଼ା ସାଙ୍ଗରେ ଖାଇବା ପାଇଁ ଆଉ ଆପଣ କେବେ ପୁରୀ ଚିଲି କୋର୍ଣାକ ବୁଲି ଯାଇଚନ୍ତି?
ହଁ ପୁରୀ ଯାଇଛୁ କୋଣାର୍କ ଯାଇଛୁ ଚିଲିକା ଯାଇନି କେବେ?
ଚିଲିକା କେବେ ଯାଆନ୍ତୁ ହୁଁ କିନ୍ତୁ ବର୍ଷା ଦିନେ ଯିବେନି। ଖରାଦିନେ ଶୀତ ଦିନେ ଯିବେ ଯଦି ଭଲ ହବ। ଭଲ ଜାଗା ଅଛି ଜାଗା କଣ ହେ ପାଣି ସେଇ ହାତ ଭିତରେ ଯାହା ଡଙ୍ଗାରେ ଯିିବ। ପୁଣି ଆସିବେ। ଏବେ ଥରେ ଯିବେ ଆଉ ରସଗୋଲା ନିହାତି ଚେଷ୍ଟା କରିବେ ବନେଇକି ଖାଇବାକୁ। ଆଉ ଚିଲିକା କଙ୍କଡ଼ା
ହୁଁ ହୁଁ ଯିବା କେତେବେଳେ ବୁଲିବା କୁ ଆଉ। ସେଠି ଏତେ ସବୁ ଜିନିଷ ଅଛି ମୁଁ ଜାଣିିନଥିଲି?
ଆଜ୍ଞା ଜାଣିକି ଭଲ ଲାଗିଲା ତମଠୁ ଆପଣ ଯିବେ ଆଉ ବୁଲିକି ଆସିବେ।
ଓହୋ ଆଉ ତମେ ଆଜି ଭାକୁର ମାଛର ଝୋଳଟା ଖାଇଥିଲ କି? କେମିତି କଣ ବନେଇଥିଲ?
ଭାକୁର ମାଛର ଖାଲି ମୁଣ୍ଡ ଆଣିଥିଲୁ ପଇସା ନଥିଲା ତ ଟିକେ ମୁଣ୍ଡ ଆଣି ଖାଇଲେ ଟିକେ ଝୋଳ କ ତେବେ ଖାଇଥିଲୁ ଆଉ କଣ ସୋରିଷ ମସଲା ଟିକେ ଦେଇ ଆମେ ବି ହଷ୍ଟେଲରେ ରହୁଛୁ ତ। ତ ସୋରିଷ ବାଟି ଛେଚି ଛେଚି ତାକୁ ଟିକେ ବନେଇ ଥିଲି। ଆଉ ଟିକେ ଅଦା ରସୁଣ ଟିକେ ଦିଆହେଇଥିଲା। ବନେଇକି ଖାଇଥିଲୁ ଆପଣଙ୍କର ସେଇଠି ମସଲା ବାଟିକି ଖାଉଛନ୍ତି?
ହଁ ଆମେ ଗ୍ରାଇଡିଙ୍ଗ କରି ଖାଉଛୁ ମସଲା।
ସେଠି ରଖିଛନ୍ତି ମାନେ ଆପଣଙ୍କର ଯନ୍ତ୍ର ଅଛି ବୋଧେ।
ହୁଁ ହୁଁ ହୁଁ ହୁଁ।
ସେଇ ଯନ୍ତ୍ରରେ ଆପଣ ବାଢ଼ିକି ଖାଉଛନ୍ତି।
ହଁ ହଁ। ହଁ ହଁ ସେଇଥିରେ ଆମେ ବାଟିକି ଖାଉଛୁ।
ଆମର ହଷ୍ଟେଲରେ ରହୁଛୁ ମୋ ଭଉଣୀର ମୋର ସେମିତି କିଛି ସୁବିଧା ନା ହିଁ ଆମେ ଛେଚା ଗୋଟେ ରଖିଛୁ ନେଇକି ଖାଉଛୁ ଆଉ। କଣ କରିଆ ଆପଣଙ୍କୁ ଏ ଯୋଉ ପଶୁପକ୍ଷୀ ପାଳିବାକୁ
ହଁ ଆଉ ପଶୁ ପକ୍ଷୀ ମୋ ପାଳିବା ଭଲ ଲାଗେ, କୁକୁର ବିଲେଇ। କୁକୁର ହଁ ହଁ। ଏ ଦିଟା କୁକୁର ରଖିଛି।
ସନା ମାନେ ଗାଁ ରେ ବୁଲୁଛ ଉପର
ସେ ଗାଁ କୁକୁର ପିଲା ତ ପୁରା ରଖ କେ କାମର ସେ କିଏ ତାକୁ ଆଣିଳିବ ତାକୁ ମେଡିସିନ ଦିଏ ଇଞ୍ଜେକ୍ସନ ଦି ଗୁଲାବୁର ଯୋଉଠୁ ବୁଲିବଲେ ଆେ ଆସିକି ରହିଲେ ଘରେ ଆଉ
ଆ ବୁଲା କୁକୁର ଭଲ ଚୋର ମାନଙ୍କୁ ସବୁ ଭଲସ ଧରିଦେବେ
ହ। ହଁ।
ଆଉ ଆପଣ ଯୋଉ କହୁ ହଁ। ମୁଁ ଦିଟା ବିଲାତି ଉପରେ ରଖିଛି ଆସି ରୁମରେ ରହୁଚି। ଖାଇ ବା ପିଇବା ପାଇଁ ଦୋଉଚି ଅଛନ୍ତି ଆଉ କୁକୁର ପ୍ରିୟ ତ।
ହଁ ଆଉ ଖାଇଦେ ନା କାଟିକି ଏତେ ପ୍ରିୟ।
ନା ଖାଇ ଆ ମାନେ କୁକୁର ମାନଙ୍କ
ଆ ଏତେ ପ୍ରିୟ କହୁଛ
ହଁ ଆପଣଙ୍କ ସପଟରେ କି କି ଡୋଳି ଲାଗେ?
ହ ମୋର ବାରଶହ ଡୋଳି ଲାଗେ ରଶ ଡୋଳି ଲାଗେ ପଟା ଡୋଳି ବି ଲାଗେ।
ଆପଣଙ୍କ ଯୋଉ ଖଟ ଡୋଳି ଜାଣିଛନ୍ତି ଖଟ ଡୋଳି ସାଇକେଲ ଡୋଳି। ଡଙ୍ଗା ଡୋଳି ଜାଣିଛନ୍ତି?
ନା ନା ସାଇକଲ ଡୋଳି କଣ?
ଖାଇ କଲ ଡଳି ହଉଛି ସାଇ ଲରେ ଏମିତି ବନ୍ଦ ହେଇଥିବ ସାଇ ସାଇକେଲ ଟା ଏମତି ବନ୍ଧ ହେଇଥିବ କ୍ୟାରିଅରରେ ଜଣେ ବସିବ। ଆଉ ତା ଯୋଉ ଚକାରେ ଯୋଉ ବନ୍ଧା ହେଇଥିବ ସେ ଟନଗା ହେଇଥିବ ସେ ପାଇଡାଲ ମାଇଲେ ସେ ଲିବ ସେଇଟା ହଉଛି ସାଇକେଲ ଦୋଳି ଆଉ ସ କୋଡଡୋଳି ଜାଣିଛନ୍ତି?
ହଁ ହଁ ଶଗଡ ଦୋଳି ଆଣିଛି ହଁ ହଁ। ସେଥିରେ ବସିକି ସବୁଆଡେ ବସିକି ବୁଲୁଥିବ। ଡଙ୍ଗା ଡୋଳି ବି ଜାଣିଛି ଡଙ୍ଗା ଯୋଉଟା ଏ ମିନାବଜର ମିନାଜର ହେଲା ଆଉ ସେପଟ ଲାଇନ ରେ ପଡେ ସବୁ
ହଁ ସେଇ ଡୋଳି ଆଉ ପଟା ଡୋଳି। ବାଉଁଶ ଡୋଳି ରଜ ଦୋଳି
ହଁ। ତମେ ରଜରେ ଏଥର ଡୋଳି ଖେଳିଥିଲ।
ହଁ ମୁଁ ଶଗଡ ଡୋଳି ଖେଳିଥିଲି।
ହୁଁ ହୁଁ ନା ଶଗଡ ରେ ସେମିତି ଡୋଳିରେ ବସିବ କଉଠୁ ବୁଲିିବାଲି କୋଉଠୁ ଫୋପାଡି ଦେ
ଆଉ ଆପଣ ଭଲରେ ରୁହନ୍ତୁ ଭଲ ମାନେ କଥା କହିଲେ ଭଲ ଲାଗୁଛି ଆପଣଙ୍କ ସାଙ୍ଗେ କଥା ହେବା ପାଇଁ ଆପ ଆପଣଙ୍କ ଠାରୁ କିଛି ଶିକ୍ଷା ଆପଣ ଆପଣ ଫୁଣି ଯେବେ ସମୟ ମିଳେ ମୁଁ ଆପଣଙ୍କ ସାଙ୍ଗେ ନିହାତି କନେକ୍ଟ କରିବି କଥା ହେବି ଆପଣଙ୍କ